ହ୍ୟାଲୋ କଣ କରୁଛ?
ଏଇ ବସିଥିଲି ତମେ।
ମୁଁ ବି ଏଇ ବଇଛି ଖାଇଥିଲ କଣ?
ମୁଁ ଆଜି ଖାଇଥିଲି ଭାତ ଅଣ୍ଡା ତରକାରୀ।
ଆଉ ତୁମେ। ତମେ କଣ ହଁ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ଆଉ ଡାଲମା ଆଉ ଶାଗ ତରକାରୀ।
ଓହୋ ଆଉ ତମର ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ତ।
ହଁ ତମର।
ହଁ ସମସ୍ତେ ଭଲ ଅଛନ୍ତି।
ଆଉ କଲେଜ ଫଲେଜ ଯାଇଥିଲ।
କଣ?
କଲେଜ ଯାଇଥିଲ। ଓହୋ କେମିତି ମଜା କଲ ନା ବୁଲିକି ଆସିଲ ନାଇ କ୍ଲାସ କଲ ନା।
ନାଇ କ୍ଲାସ ହେଇଥିଲା କ୍ଲାସ କରିବାକୁ ଯାଇଥିଲୁ।
ଆଛା।
ଆଉ।
ଆଉ ଗଲେ କି ଯୋଉ ମାନେ ବୁଲିଲ ନା ଖାଲି କ୍ଲାସ କରିକି ଆଇଲ।
ବୁଲିକି ଆସିଲୁ ବୁଲିକି।
ଓହୋ କ୍ଲାସ କରିକି ଆଇଲ ନାଇଁ।
ହୁଁ।
ଆଚ୍ଛା।
ଆଉ।
ଭଲ କଥା ଆଉ କଣ ଆମେ ତ କଲେଜ ଯାଇନୁ ଆଉ ସାର୍ କହିଲେ ଯାଇକି ଯିବୁ ଆଉ।
ଓହୋ।
ଆମର କାଲି ଖୋଲା ଥିଲା କା କଣ ହେଲା?
ମୁଁ କହିଲି ଘରେ ସବୁ ଭଲ।
ହଁ ଘରେ ସବୁ ଭଲ। ମୁଁ କହିଲି ଆମର କାଲି ଖୋଲା ହେଇଥିଲା କାଲି କାଲି ଗଲୁନୁ ଆଜି ଯାଇଥିଲୁ।
ଆମର ବି ସେଇ ଯାଇନୁ ତ ଯିବୁ ଆଉ।
ହୁଁ।
ଆଉ କିଛି ଗୋଟେ ଗେମ୍ କୁହ ଖେଳିବା।
କି ଗେମ୍ ଗୋଟେ କୋଉନା ଖେଳିବା ଦେଖି। ହଁ ଗୋଟେ ମୋତେ ଗେମ୍ ଚାଲ ଖେଳିବା କି ଆ ଯୋଉ କିନ୍ତୁ କିଛି ଗୋଟେ ଗେମ୍ ବି ନାହିଁ, ଗୀତ ଗଲା ଗୀତ ରେ ଖେଳିବା।
ହଁ ତମେ ଯୋଉ ମାନେ ଗୋଟେ ଲେଟର ଗୋଟେ ଆପଲ କହିବ ହେଲା କି ମୁଁ ତମେ ଫାଷ୍ଟ ଲେଟର ଆପୋଲ ର ଏ ଅଛି ନା ମୁଁ ବି ର କହିବି ଏୟୀ ତା ଆର
କଣ?
ମୁଁ କହିଲି ଚାଲ ଗୋଟେ ମାନେ ଗେମ ଖେଳିବା, ଯୋଉଟା କି ତମେ ଯୋଉ ଧର ଆପଲ କହିଲ ନା ହେଲା କି ତମେ ମାନେ ଆପଲ ଫାଷ୍ଟ ଲେଟର ଟା ଏ ଅଛି ମୁଁ ବି ର କହିବି ଗୋଟେ ହେଲା କି
ହଁ।
ହୁଁ ଦେଖ କୁହ ଗୋଟେ?
ଆର।
ମୁଁ ବିରେ କହୁଛି।
ହଁ
ବାସ୍କେଟ୍ ତମେ ଶି ର।
କାର୍।
ମୁ ଡି ର କହିବି, ଡି ରେ ନା ଡଗ୍।
ଏଲିଫେଣ୍ଟ୍।
ଏଫ୍ ରେ ଫ୍ୟନ୍।
ଗୋଟ୍।
ହଁ ଜ ହେନ୍।
ଆଇସ୍କ୍ରିମ୍।
ଜାକପୋଟ୍।
କାଇଟ୍।
ହଁ ଆଇରେ
ହୁଁ।
ଯେ କେ, କେ ରେ କାଇଟ୍।
ମୁଁ ବା କହଲିି କାଇଟ୍ ତମେ ଆଇରେ କହିବ।
ଆ କି ଜୋକର
ହଁ ଜୋକେର, ହଁ ତ। ତାପରେ ମୁଁ କୋଉଠେ ରହିମି, କିଏ ଗଲା। ଏଲେ ଗଲା କିଏ?
ନା ନା ଆଇ ଭୁଲ ହେଇଗଲା। କିଏ ଆ ତମେ ତ ମୁଁ କଇଟ୍ କହିଲି କେ ପରେ ଏଲ୍ ଏଲ୍ ତମେ ଏଲରେ କହିବ।
ମୁଁ ଲାୟନ କହିଛି।
ହଁ ଏମ ମ୍ୟାଙ୍ଗୋ।
ଗୋଟେ ଏନ ରେ ହେଲା ନେଷ୍ଟ।
ଓ ଓରେଞଜ।
ଓ ହେଲା, ଓ କହିଲ ତମେ ନାଇ? ପି ରେ ହେଲା ପିକକ୍।
ଓକେ କୁଇନ।
ଆର ହେଲା ରାବିଟ୍।
ଆର ଏସ୍ ଏସ୍ ସନଫ୍ଲାୱାର୍। ସନଫ୍ଲାୱାର କହିଲି ତ। ହ୍ୟାଲୋ।